ହଁକଣ କରୁଚ? ହଁ ଜୟ ଜଗନ୍ନାଥ କଣ କରୁଚ ଜଗନ୍ନାଥ ତୁ ଭଲ ପାଉ।
ହଁ ବହୁତ ଭଲ ପାାଏ ହଁ ବହୁତ ଭଲ ପାାଏ ଆଉ।
ଓହୋ ଏତେ ଦିନ ପରେ ଶୁଣିଲେ। କାହା ଭୟସରୁୁ ସ୍ୱ ରରୁୁ ବାହାରି ଲା କିି ପ୍ରଥମେ ଜୟ ଜଗନ୍ନାଥ। ବହୁତ ଖୁସି ଲାଗିଲା ଶୁଣିକି।
ମୁଁ କୁହେ ସବୁବେଳେ।
ଆହୋ ଆଉ କଣ କରୁଚ ଭଲ ଅଛ?
ହଁ ଭଲ ଅଛି ବୁଲଚି ତମେ କ
ମୁଁ ଏଇ ଅଛି କାମ କରୁଚି ଆଉ।
କାମ କର ହଁ ଦେହ ଭଲ ଅଛି, ତମର ଦେହ ଭଲ ଅଛି?
ଉଁ। ଦେହ ଟିକେ ଭଲ ଅଛି ଟିକେ ମୁଣ୍ଡ ବିନ୍ଧା ହଉଚି ଇଁ ଏଁ ପାଗ ଟିକେ ଚେଞ୍ଜ ହଉଛି ନା। ଆଉ ଋତୁ ବି ଚେଞ୍ଚ ହଉଛି। ଅ ସେୟାକୁ ବିନ୍ଧୁଚି ଟିକେ ମୁଣ୍ଡ ବିନ୍ଧୁଚି ଆଉ।
ଅ ହ।
ହଁ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି, ତମର?
ହଁ ଘରେ ସବୁ ଭଲ ତ ଘରେ ଭାଇ ଭଉଣୀ ମାନେ ସବୁ କଁ କରନ୍ତି? ପଢା ପଢି ଚାଲଚି ନା ବନ୍ଦ ହେଇଗଲାଣି?
ନା ଭାଇ ମୋର ଭାଇ ଜବ୍ ବି କରୁଚନ୍ତି ଭଉଣୀ ଜବ୍ କରୁଚନ୍ତି ମୁଁ ହିଁ ପଢୁଛି। ଅ ବାପା ତାଙ୍କର ବି ସେ ଚାଷ କରୁଚନ୍ତି ଆଉ।
ଚାଷ କଁ କଁ ଚାଷ କର?
ଆମର ସେପଟେ ନଈ ଧାନ ଫାନ ଚାଷ ହୁଏନି ପରିବା ଚାଷ ହୁଏ।
ଓହୋ କଣ କଣ ତମେ ଶିଖିଛ?
ମୁଁ ଶିଖିଛି ବାଇଗଣ ଲଗେଇବା। ଆ ଝୁଡଙ୍ଗ ତୋଳିଆ ଲଙ୍କା
ହଁ ଅହଁ ଆଉ ବିରି, କୋଳଥ, ଏଡ଼ା ସବୁ ହୁଏ?
ହଁ ହଁ ବିରି କୋଳଥ ବି ହୁଏ କିନ୍ତୁ ସେଗୁଡା ମୁଁ ଜାଣିନି କେମିତି ଓପାଡ଼ନ୍ତି କି ତାକୁ କଣ କରନ୍ତି ସେଗୁଡା ଜାଣିନି।
ଓହୋ ଆରେ ଆରେ ଯା ହଉ ତାହେଲେ ଏତେ କଥା ଶିଖିଛ ଆଉ।
ହଁ ମୁଁ ଯେତେବେଳେ ପ୍ଲସ୍ ଟୁ କରିଥିଲି ସେତେବେଳେ ବାପାଙ୍କ ସହିତ ଟିକେ ଯାଇକି ସାହାଯ୍ୟ କରେ ନା ସେଥିପାଇଁ ଜାଣିଛି ଆଉ। ସନ୍ଧ୍ୟା ବେଳେ ଯାଏ ଯୋଉ ବାଇଗଣ ଲଗା ହୁଏ ଅ, ମୁ ପାଣି ଫାଣି ଆଣିକି ଦିଏ ଲଗେଇ ଦିଏ, ତାପରେ ବା ଙ୍କର ସେ ଇଏ କରନ୍ତି, ଆଉ ବି ଯୋଉ ଝୁଡଙ୍ଗ ଫୁଡଙ୍ଗ ବି ପୂର୍ବ ଦିନ ତୋଳା ତୁଳନା। ତ ଯୋଉ ଝୁଡଙ୍ଗ ଫୁଡଙ୍ଗ ବି ତୋଳା ହୁଏ ତା ପୂର୍ବ ଦିନ।
ଅ ହ।
ହୁଁ ଭୋରୁ ନେଇକି ଆସନ୍ତି ନା ସେଇଥିପାଇ।
ଓହୋ ତମର ତାହେଲେ ମାନେ କହିବାକୁ ଗଲେ ନଈକୂଳିଆ?
ହଁ ଆମର ପୁରା ପିଓର ନଈ କୂଳିଆ।
ତାହେଲେ ତ ପହଁରା ଶିଖିଥିବ, ନଈ କୂଳିଆ ମାନେ ତ ପହଁରା ଶିଖିଥାନ୍ତି।
ପହଁରା ମୋ ଦେଇ ସିକିଚି। ନଈକୂଳରେ ମୋର ଭଉ ଭଉରୀ ଜାଣିଥିବ ଭଉଁରୀ।
ହଁ।
ତ ସେଉଡା ଯାହାର ଥାଏ ତାଙ୍କ ବାପା ମା ତାଙ୍କୁ ଛୁଆକୁ ଛାଡନ୍ତିନି ନଈକି ଆଉ ମୁଁ ଯେତେବେଳେ ଛୋଟ ଛୁଆବେଳେ ଯାଏ ମତେ ଯୋଉ ଅଣ ସୁଧିଆ ଫଣ ଶୁଧିଆ ରେ ହିଁ ମୁଁ ଯାଏ, ତ ଯେତଳେ ଯାଏ ସେ ମତେ ପାଣି ଆଣିକି ବାଲ୍ଟି ରେ ଦେଇଦିଅନ୍ତି ମୁଁ ଗାଧାଏ, ତାପରେ ଏବେ ଟିକେ ବଡ ହେଲା ପରେ ଛାଡୁଛନ୍ତି ଯେ କିନ୍ତୁ ଯା ହେଲେ ବି ଯାଉଛନ୍ତି ଜଗୁଛନ୍ତି ମାନେ ପାଣି ଭିତରୁ ଛାଡୁନାହାନ୍ତି। ମୁଁ ପହଁରା କୋଉଠି ଶିଖିବି? ଆଣ୍ଠିଏ ପେଟିଏ ପାଣି ରେ ଗାଧେଇକି ଆସିବ ଆ ପହଁରା କଣ କରିବି?
ଓହୋଃ ତାହେଲେ ପହଁରା ଶିଖି ପାରିଲନି ତମେ, ନଈକୂଳିଆ ହେଇକି ବି ଆଉ।
ନାଇଁ ପହଁରା ଶିଖିନି।
ଆଜି କଣ ଖାଇଥିଲ?
ଆଜି ମୁଁ ଖାଇଥିଲି ଭାତ, ଡାଲି, ଭଜା ଆଉ ଚକଡ଼ା ଚକୁଡ଼ା। ଅ ଯୋଉଟା ଦଳାଦଳି ଆଉ ଆଉ କଣ ଆଉ ସୋୟାବିିନ ତରକାରୀ ଏଇଆ ସବୁ ଖାଇଥିଲି ଆଉ।
ଓହୋଃ। ଆଉ ରୋଷେଇ ରୋଷେଇ କଣ ଜାଣିଛ?
ରୋଷେଇ ରୋଷେଇ ସବୁ ଶିଖିଛି କେବଳ ଭାତକୁ ଛାଡ଼ି ଦେଇକି।
ସବୁ ଶିଖି ଯାଇଛ ତା ମାନେ ତମେ ଝିଅ ମାନଙ୍କ ଠାରୁ ଆଗରେ ଅଛ।
ନା ଝିଅ ମାନଙ୍କ ଠାରୁ ଆଗରେ ନାହିଁ ପଛରେ ଅଛି। ଝିଅ ମାନେ କେତେ କୁଆଡ଼େ ଆଗକୁ ଯାଉଛନ୍ତି ମୁଁ ଖାଲି ରୋଷେଇ ଶିଖିଦେଲି ବୋଲି କଣ ଆଗକୁ ପଳେଇବି?
ନାଁ ମୁଁ ତ ଜାଣିଛି ବହୁତ ଝିଅ ମନା କରୁଛନ୍ତି କି ନା ଆମକୁ ରୋଷେଇ ଜଣା ନାହିଁ, ଆମେ ରୋଷେଇ ଶିଖିନୁ ଏମତି କହୁଛନ୍ତି।
ନା ମତେ ଟିକେ ଖାଇବା ପାଇଁ ଭଲ ଲାଗେ। ମାନେ ଯୋଉ କଣ ତ ପାଟି ଶୁଆଦିଆ ଖାଇବା ଯୋଉ ଗୁଡ଼ା। ସେଇ ଗୁଡ଼ା ମତେ ଟିକେ ଭଲ ଲାଗେ। ତ ଭଲ ଲାଗେ ଯେତେବେଳେ ଆଉ ମା ମାନେ ଆମ ମା ଏବେକା ମା ମାନେ ସବୁ ଅ ମାନେ ଖାଇବା ବନେଇ ଦଉଛନ୍ତି। କିନ୍ତୁ ଆଗରୁ ଯୋଉ ମା ମାନେ ମାନେ ସେମାନେ ହଁ। ଆମ ମା ମାନେ ସେମାନେ ଆଉ ଶିଖିଛନ୍ତି କି ଯୋଉ ଇଏ କଣ କି ଖାଇବା ହେଟା କୁହନ୍ତି ଏବେ? ହଁ ଚଟପଟା ଖାଇବା। ସେମାନେ ଶିଖି ନାହାନ୍ତି ନା ତ ସେଇଟା ସବୁ ନିଜେ ଶିଖିବାକୁ ପଡ଼େ। ସେଥିପାଇଁ ମୁଁ ସବୁ ରୋ
ନାଇଁ ଶିଖିଥିଲେ ବି ସେମାନେ କହିବେ କି ନିଜେ କରିକି ଖାଅ। ତମକୁ କରିକି ଦେବେ କଣ ପାଇଁ? ଆଉ ଏବେକା ମା ମାନେ ସିନା ହ ଏତେ ହଁ ମୋ ଛୁଆ ଟା ଖାଇବ, ତାକୁ ଟିକେ କରିକି ଦିଏ ମୋ ଛୁଆ ଏଟା ଖାଇବ, ସେଟା ଖାଇବ, ଏଟା ଆଣିଦିଅ ସେଟା ଆଣିଦିଅ।
ହଁ ତାପରେ ବି ଯୋଉ ଭାତ ଟା ବି ମୁଁ ଶିଖିନି ସେଇଟା ବି ଯେତେ ଚେଷ୍ଟା କଲେ ମୁଁ ଶିଖିପାରୁନି ଆଉ କଣ କରିବି।
ହଁ ଭାତରେ ଏଇଟା ସବୁ ଶିଖି ଯାଇଛ ମାନେ ଏଁ ଭାତଟା ଶିଖିବା ପାଇଁ ଆଉ କେତେ ସମୟ ଲାଗିବ। କିନ୍ତୁ ମେନ ମୁଖ୍ୟ ଜିନିଷ ଗୁଡ଼ାକ ତ ଶିଖି ଯାଇଛି ଆଉ କଣ।
ମୁଖ୍ୟ ଜିନିଷ ଟା ଭାତ ନା।
ନା ନା। ତମେ ଏମିତି ବି ହେଲେ ମାନେ ବାହାରୁ ରୁଟି-ଫୁଟି କିଣିକି ଆଣିକି ଖାଇପାରିବ। ରୁଟିର ଦାମ ବଜାରରେ କମ୍ ନା। ଯଦି ତମେ ରୁଟି ବଦଳରେ ତରକାରୀ କିଣିକି ଆଣିବ ରୁଟି ଟା ଯୋଉଠି ଦଶ ଟଙ୍କା ନବ ତରକାରୀ ସେଠି ପଚାଶ ଟଙ୍କା ନବା ତ ସେଥିପାଇଁ। ମାନେ ପଇସା ବାଲା ଜିନିଷ ଟା ତମେ ଶିଖି ଯାଇଛ। ଆଜିକାଲି ତ ବ ବଜାର ର ଦର ଦେଖୁଥିବ କୋଉ ଭଳିଆ, ମାନେ ଇଏ ଦର ଅପେକ୍ଷା କ୍ଷା ସବୁଥିରେ ଦର ଅଧିକ କିନ୍ତୁ ତାର ମାନେ ପରିମାଣ କମ୍। ଦର ଅନୁସାରେ ପରିବାର ନାହିଁ। ପରିମାଣ ନାହିଁ ସରି ପରିବାର କହିଦେଲି।
ହଁ, ସେ ଏବେ ତ ସେଇଭଳିଆ ହେଇଗଲାଣି ଏବେ। ଏବେ ଆଉ ଖାଇବା କ୍ଵାଣ୍ଟିଟି କିଛି ନାଇଁ ତମକୁ ଅବିକା ପଚାଶ ଟଙ୍କାରେ ଖାଇଲେ ବି ପେଟ ପୁରିବନି। ଆଗରୁ ପାଞ୍ଚ ଟଙ୍କା ହଉ ଦଶ ଟଙ୍କାରେ ବି ଖାଇଲେ ତମ ପେଟ ପୁରୁଥିଲା।
ଓହୋ ହଁ ସେଟା ବି ତ ସତ କଥା।
ଏବେ ଆଉ ଯୁଗ ଚେଞ୍ଜ ହେଇଗଲାଣି ନା।
ହଁ।
ଆଉ ତମେ କଣ ପଢା ପଢି କରୁଛ?
ମୋର ପଢାପଢି ସରିଗଲାଣି। ଏବେ ବାହାଘର ଯାହା ଆଉ ବାହାଘର ପାଇଁ ଭାବୁଛନ୍ତି ଘରେ।
ଝିଅ ମାନଙ୍କର ଗୋଟେ ଦୋଷ ନାଇଁ କି ପଢା ପଢି ସରିଗଲା ମାନେ ବାହାଘର କରିଦିଅ।
ବାହାଘର କରିଦିଅ।
କେହି ଟିକେ କହୁନାହାନ୍ତି ଯେ ଚାକିରି ଫାକିରି କରନ୍ତୁ ଝିଅ ମାନେ ଆ ଆଗକୁ ଯାଆନ୍ତୁ ପଇସା ଇନକମ କରନ୍ତୁ କେହି ଚାହୁଁନାହାନ୍ତି ସବୁ କହୁଛନ୍ତି ବା ପଢା ସଇଲା ପ୍ଲସ୍ ଥ୍ରୀ ସରିଗଲା ବାହାଘର କରିଦିଅ। କାହିଁ ଝିଅକୁ ରଖିବ ଏତେ ଦିନ ରଖିଲେ ଝିଅ ବାହାଘର ହବନି ଝିଅ ବୟସ ହେଇଯାଉଛି ଚି ଏଜେଡେ ଦେଖା ହଉଛି ଖରାପ ଦେଖା ଯାଉଛି। ସମସ୍ତଙ୍କର ସମସ୍ତଙ୍କର ସେଇ ଭଳିଆ ଯାତ୍ରା।
ହଁ ଆଉ ବାହାଘର ମାନେ କଣ ବୁଝ?
ବାହାଘର ମାନେ ହଉଛି ବରବାଦ।
ନିଜକୁ ବର୍ବାଦ କରିବା।
ହଁ ଆଉ ନୁହେଁ ତ କଣ ଝିଅଟେ ଥିବୁ କେତ ଭଲ ଖାଇବୁ ଶାନ୍ତିରେ ବୁଲିବୁ କି କଣ କରିବୁ କିନ୍ତୁ ବାହା ହେଇଗଲା ମାନେ ସରିଲା ତୁ ଶାଶୁଘର ପରମିସନ ନେ ଶାଶୁଙ୍କ ପରମିସନ ନେ ଶଶୁରଙ୍କ ପରମିସନ ନେ ସମୀ ପରମିସନ ନେ। ମାନେ ଏଇ ଡ୍ରେସ ଟା ପିନ୍ଧିବୁ ବି ପଚାରିକି ପିନ୍ଧିବୁ ମାନେ ଶାଢୀରୁ ଏବେ ଯୋଉ ନାଇଟ ସବୁ ପିନ୍ଧିଛନ୍ତି ପଚାରିକି ପିନ୍ଧିବୁ ଖାଇବୁ ବି ସମସ୍ତେ ଖାଇସାରିଲା ପରେ। ସେମିତି ବହୁତ ମାନେ କମ ଫାମିଲି ମାନେ ଅଛନ୍ତି ପରିବାର ଅଛନ୍ତି।
ହୁଁ।
ଯୋଉମାନେ କି ସପୋର୍ଟ କରୁଛନ୍ତି କି ହଁ ଆମ ବୋହୂ ଝିଅ ଭଳିଆ ଚଳିବ। ଆମେ ତାକୁ ଝିଅ ଭଳିଆ ରଖିବୁ କିନ୍ତୁ
କି ସେଟା ସତରେ ସେମିତି ହୁଏନି।
ସେମିତି ହଉଛି କିଛିଟା ଜାଗାରେ ହଉଛି ବଟ୍ ସବୁ ଜାଗାରେ ହଉନି। ଆଉ ସମସ୍ତେ କହିଦେବେ କି ହଁ ଆମେ ଝିଅକୁ ଏମିତି ରଖିବୁ କିନ୍ତୁ ବାହା ହେଇ ସାରିଲା ପରେ ଏବେ ତ ଗଟେ କେସ୍ ବି ଶୁଣିଥିବ ଏ ଯୋଉ ରାହୁଲ ମର୍ଡର କେସ୍ ଯୋଉଟା ହେଇଥିଲା ତା ସ୍ତ୍ରୀ ତା ସ୍ଵାମୀ ମରିଯାଇ ନ ମରିଲା ପରେ କଣ ତାର ଆଉ ରହିଲା? ତା ଶାଶୁ ଘର ଲୋକ ତାକୁ ଆଉ ଭଲ ପାଇଲେ କି ଯେତେବେଳେ ରାହୁଲ ଥିଲା ସେତ ସେତେବେଳେ ସମସ୍ତେ ପ୍ଲଗ୍ ବନାଉଥିଲେ ଭିଡିଓ କରୁଥିଲେ ଖୁସିରେ ରହୁଥିଲେ। କିନ୍ତୁ ରାହୁଲ୍ ମରିଗଲା ପରେ କଣ ହେଇଗଲା ତା ଫ୍ୟାମିଲି ବର୍ବାଦ ହେଇଗଲା ନା। ତ ବାହା ହେଇସାରିଲା ପରେ ସ୍ଵାମୀ ବିନା ସ୍ତ୍ରୀ ର ଅସ୍ତିତ୍ଵ କିଛି ନାହିଁ ଆଉ ଯଦି ସ୍ଵାମୀ ସବୁ ବଟ କରିବ ଯଦି ସ୍ୱାମୀ ସାଥ ଦବ ତାହେଲେ ତମେ ଶାଶୁ ଘରେ ଚଳିପାରିବ ଆଉ ଯଦି ସ୍ଵାମୀ ସାଥ ନଦେଲା ତାହେଲେ ତମେ ମରିକି ବାପ ଘରକୁ ଆସିବ ବାପ ଘର ଲୋକ କେସ୍ କରିବେ ଏଇଆ ଆଉ। ଏଇଆ
ମାନେ ବହୁତ କମ୍ ହଁ
ହଁ ସ୍ଵାମୀ ଭଲ ପାଇବା ନିହାତି ଦରକାରଯଦି ସ୍ଵାମୀ ନ ଭଲ ପାଇବ ତାହେଲେ ତମେ
ଅହୋ ତାହେଲେ ବହୁତ କମ୍‌ ବୟସରେ ଏତେ କଥା ଜାଣିଦେଇଛ।
ହଁ ଏବେ ଫୋନ୍‌ ସବୁ ଧରିଛନ୍ତି ନା ସବୁ ଫୋନ୍‌ ରୁ ସମସ୍ତେ ଶିଖୁଛନ୍ତି ଜାଣୁଛନ୍ତି। ଏବେ ତ ଜଣଙ୍କର ମର୍ଡର ହେଇଗଲା ଯୋଉ ତାକୁ ମାରିଦେଲା ତା ମାନ ମାନେ କଣ ମଙ୍ଗେତର୍ କଣ ସେ ଯୋଉ ଯିଏ ବି ହଉ
ହୁଁ
ତା ବାହାଘର ମାନେ ଯୋଉଟା ପସ୍ତାବ ପଡ଼ିକି ହୁଏ ଯୋଉ ବାହାଘର ତା ଘର ଲୋକ ତାର ହେଇଥିଲା। ସେ ତାକୁ ନେଇକି ପାହାଡ଼ ତଳକୁ ଠେଲିକି ମାରିଦେଲା ନା କଣ ପାଇଁ ମାରିଦେଲା?
ସେ ଆଉ କାହାକୁ ଜଣକୁ ବା ଭଲ ପାଉଥିଲା ନା କଣ
ତ ସେଇଆ ନା ତମେ ନିଜେ ଭାବ ବାପ ବାପା ମାଆଙ୍କୁ କହିବାକୁ ସାହସ ନାହିଁ ଯେ ଆମେ ବାହା ହେଇପାରିବୁନୁ କିନ୍ତୁ ଗୋଟେ ପୁଅକୁ ମାରିଦବାକୁ ସାହା ତାକୁ ମାରିଦବାକୁ କିନ୍ତୁ ଏତେ ସାହାସ କୋଉଁଠୁ ଆସୁଛି।
ସେଇଟା ତ ସତ କଥା
ଏଇଭଳିଆ ଆଉ କଣ କରିବା ଆଜିକାଲି ଯୁଗ ବହୁତ ଇଏ ହେଇଗଲାଣି ଅବିକା ତମେ ବାହା ହବା ନହବା
ହଁ ମାନେ ମନ ଖୋଲି କହି ପାରୁନାହାନ୍ତି ହେଲେ ଏ ମାରିଦବା ପାଇଁ ହାତ ଯାଉନି
ଯାଉଛି ସେଇ ବା ତମେ ମାନେ ବା ତମେ ଭଲ ପାଉଛ ବୋଲି ଘରେ କହିପାରୁନ କିନ୍ତୁ ଯୋଉଠି ପୁଅକୁ ମାରି ଦେବାକୁ ତମକୁ ଏତେ ସାହସ ମିଳୁଛି।
ହୁଁ ସେଇଟା ଯଦି ଆରାମ୍‌ସେ ସେ କହିପାରିଥାନ୍ତେ କି ନା ତାଙ୍କ ଘରେ କି ମୁଁ ଏମିତି ଜଣଙ୍କୁ ପସନ୍ଦ କରୁଛି ତାକୁ ବାହାହେବାକୁ ପାଇଁ ଚାହୁଁଛି କଣ ବୋଲିକି ହେଲେ ଏମିତି କରିକି କଣ ପାଇଲେ ଗୋଟେ ବାପା ମାଙ୍କ ପାଖରୁ ତାଙ୍କ ପୁଅ ଛଡ଼େଇ ନେଲେ ଗୋଟେ ଭଉଣୀ ପାଖରୁ ତା ଭାଇ କୁ ଛଡ଼େଇ ନେଲେ।
ସେଇଆ ତ ହଁ
ଏବେ ତ ସମାଜ ସେଇୟା ହେଇଗଲାଣି ସେୟା ହିଁ ସମସ୍ତେ ଚାହୁଁଛନ୍ତି।
କଣ କରିବାଆ ଦୁନିଆ ହେଇଗଲାଣି ନା ସେଇଭଳିଆ ଆଉ ରହିବନି ବି ହଉତ ଶୁଣ ମୁଁ ଟିକେ ଯାଉଛି ବୋଉ ଡାକିଲେଣି ମୁଁ ଟିକେ କାମ ସାରିଦେଇକି ଆସେ ତମକୁ ପରେ କଥା ହେବ ଆଉ ହଉ